ହ୍ୟାଲୋ।
ମୋ କଥା ଶୁଣିପରୁଛନ୍ତି?
ହଁ ଶୁଣିପାରୁଛି ଭାଇ ନମସ୍କାର।
ଆଜ୍ଞା ନା ଶୁ -ଶୁଭସନ୍ଧ୍ୟା କୁହନ୍ତୁ।
ଶୁଭସନ୍ଧ୍ୟା କୁହନ୍ତୁ।
ଆଉ ଆଜି ଆପଣଙ୍କ ଅଞ୍ଚଳରେ ବର୍ଷା ହେଇଅଛି?
ଭାଇ ଆମ ଅଞ୍ଚଳରେ ବର୍ଷା ହେଇନି ଉଠେଇଥିଲା? ହେଇନି ହବାର ସମ୍ଭାବନା ଆଉ ତ ନାହିଁ ହେଲା? ଲାଗୁନି ଆଉ ହବ ବୋଲି ପାଗ ବର୍ତ୍ତମାନ ଠିକ୍ ଠାକ୍ ଅଛି?
ନିଶ୍ଚିନ୍ତ ଆମ ଆ ଆମ ଏପଟେ ବି ବର୍ଷା ଆକାଶ ମେଘାଚ୍ଛନା କରିଥିଲା କିନ୍ତୁ? ବର୍ଷା ହେଲା ନାହିଁ କିନ୍ତୁ ବର୍ଷା କୁ ଆମକୁ ବୋହୁତ୍ ଦରକାରେ ବର୍ଷା ଆଜ୍ଞା।
ବର୍ଷା କୁ ତ ମୁଁ ତ ମୁଁ ତ କୋହୁଚି ଦରକାର ବର୍ଷା ଦରକାର ନହେଲେ ଚାଷ ବାସ ପାଇଁ ଲୋକ ବୋହୁତ୍ ହଇରାଣ ହେଲେଣି?
ଆଜ୍ଞା ଗଛ ବୁଛ ବି ମରିିମରି ଗଲାଣି?
ସହଜମ ଲା ଇଏ ହଁ ବିଲ ଫାଟିକି ଆଁ କଲାଣି
ଆଜ୍ଞା ଆପଣଙ୍କ ଆଡେ ମରୁଡି ହବାରେ ସମ୍ଭାବନା ଅଛି।
ହଁ ବହୁ ସମ୍ଭାବନା ତ ଅଛି କଣ ହୋଉଚି ଦେଖାଯାଉ? ସେ ତ ହୋଉଚି ଆମ ହାତରେ ନୁହେଁ ନା? ନା ସେ ପ୍ରଭୁଙ୍କ ହାତରେ ଯାହା ହବ ଦେଖାଯିବ?
ହଁ କିନ୍ତୁ ଆପଣଙ୍କ ଆଡେ ଯୋଉ ଧାନ ଚାଷଟି କରିଚନ୍ତି? ଧାନ ଚାଷ ଟି ଆଜ୍ଞା ଧାନ ଚାଷଟି ଯୋଉ କରିଚନ୍ତି ଧାନ? ଆପଣଙ୍କ ଅଞ୍ଚଳରେ ଭଲ ହେଇଚି?
ହଁ ଧାନ ଏ ବର୍ଷା ତ ଭଲ ହେଇଚି?
ଆଜ୍ଞା ଆପଣ ତଥାପି ଏକ ମାଣ ଜମିରେ କେତେ ବସ୍ତା ଧାନ
ହଁ କଣ କହିଲେ?
ଆପଣ ଏକ ମ ଏକ ଏକ ମାଣ ଜମି ମା ପଚିଶି ଗୁଣ୍ଠୁ ଜମିରେ ଆପଣ କେତେ ଧାନ ବସ୍ତା କରିପାରିବେ ଅମଳ?
ତଥାପି ତ ସେ ଚାଷ ବାସ ଟିକେ ମୁ ଜାଣିନି ବାପା କରନ୍ତି ମୁଁ ତ କହିପାରିବିନି ଆଉ ସେ ବାବଦରେ ମୁଁ ଯାଏ ଖାଲି ଖାଇବା ନେଇକି ଯାଏ? ଏ ଚାଷ ବାସ ତ ଆମେ ଖାଲି ତତେ ଜାଣିନୁ ଆମେ ତ ଛୁଆ ନା? ଆମ କ ସେ ବିଷୟ ରେ ଏତେ ଜାଣିଲୁଣି?
ଆଜ୍ଞା ଆଉ ଆପଣ ମାନେ ବାରିଘରରେ ସବୁ ପନିପରିବା ଆଜ୍ଞା କୁହନ୍ତୁ?
ହ୍ୟାଲୋ।
ହ୍ୟାଲୋ ହଁ କୁହନ୍ତୁ?
କୁହନ୍ତୁ?
କୁଅ କୁହନ୍ତୁ? ଆପଣଙ୍କ ବାରିଘରେରେ ସବୁ ପନିପରିବା ଫଳ ଗଛ ସବୁ କଣ?
ଖାଇଥିଲେ?
ଆଜି ସନ୍ଧ୍ୟାରେ ଆମର ଚୂଡ଼ା ସନ୍ତୁଳା ହେଇଥିଲା ଚୁଡା ସନ୍ତୁଳା ଖାଇଚି? ଆଜ୍ଞା। ଆମର ଦେଶୀ ଏ ଧାନ ରୁ ଯୋଉ ଦେଶୀ ଧାନ ରୁ ଯୋଉ ନାଲି ଚୁଡା ହୁଏ ସେ ନାଲି ଚୁଡାଟି? ଏ ଆମର ଭଜା ହେଇକି ତା ଦେହରେ ଭୃଷଙ୍ଗ ପତ୍ର ଆଉ ଲଙ୍କା ସବୁ ପଡିକି ଭଜା ହେଇଥିଲା ସେଇ ସନ୍ତୁଳା ହେଇଥିଲା ଚୂଡା ସନ୍ତୁଳା ସେଉ ଖାଆ ହେଇଥିଲା? ଆଉ ଆ
ହ ବା ବାଃ ବଢିଆ ଜିନିଷ ଖାଇଚନ୍ତି ଆଉ କଣ? ଆମେ ଆମେ ତ କିଛି ଖାଇନୁ ଆମେ ବର୍ତ୍ତମାନେ
ଆଜ୍ଞା।
ତମ ସାଙ୍ଗେ କଥା ହେଇସାରିଲେ ଭାବୁଚୁ କଣ ଖାଇବୁ?
ଆପଣଙ୍କ ଘର ପାଖରେ କିଛି ଜଳଖିଆ ଦୋକାନ ଅଛି କି? ଆପଣଙ୍କ ଘର ପାଖରେ କିଛି ଜଳଖିଆ ଦୋକାନ ଅଛି?
ଚାରି ପାଞ୍ଚ ଜାଣିଲେ, କେବେ ଆମ ଗାଁରେ କେବେ ଆସନ୍ତୁ।
ନିଶ୍ଚିନ୍ତ, ନିଶ୍ଚିନ୍ତ, ଆଜ୍ଞା, ନିଶ୍ଚିନ୍ତ। ଆପଣଙ୍କ ସେ ଜଳଖିଆ ଦୋକାନରେ ସବୁ କଣ, କଣ ହୁଏ କହିବେ କି?
ହଁ ମିଠା ହୁଏ, ଜଲେପି ହୁଏ ସିଙ୍ଗଡ଼ା ହୁଏ, ଚପ ହୁଏ, ବରା ହୁଏ। ବିଭିନ୍ନ ବ୍ୟଞ୍ଜନ ହୁଏ ଆଉ ଆଉ କଣ ଆମେ ଏତେ ମନେ ରଖିପାରିବା।
ଆଜ୍ଞା ନିଶ୍ଚିନ୍ତ ଆ ଆଜ୍ଞା ଏ ଛେନା ପୋଡଟି ମୋର ଅତି ପ୍ରିୟ। ଆଜ୍ଞା।
ହୁଁ ଆଉ କେବେ ଆସୁନାହାନ୍ତି ଛେନାପୋଡ ଖାଇକି ଯାଆନ୍ତୁ।
ନିଶ୍ଚିନ୍ତ ନିଶ୍ଚିନ୍ତ। ବର୍ତ୍ତମାନ ତ ମୋର ସମୟ ବର୍ତ୍ତମାନ ବହୁତ ଅଭାବ ଅଛି ତେଣୁ ମୁଁ ନି ନିଶ୍ଚିନ୍ତ ସମୟ ବାହାର କରି ଆପଣଙ୍କ ପାଖକୁ ଆପଣଙ୍କ ଗ୍ରାମକୁ ଯିବି ଆପଣଙ୍କୁ ଭେଟିବି। ଆଉ ଆପଣଙ୍କ ସ୍ଵାଦିଷ୍ଟ ବ୍ୟଞ୍ଜନ ଯୋଉ ଜଳଖିଆ କହୁଛନ୍ତି ତାକୁ ଖାଇକି ନିଶ୍ଚିନ୍ତ ଆସିବି। ମୁଁ କଥା ଦଉଛି ଆପଣଙ୍କୁ ଆଜ୍ଞା। ଆଉ ଅ ଆଜି ଆପଣଙ୍କର ଦୈନନ୍ଦିନ ଜୀବନ ତ ଆଜି ସୁ ସୁଖମୟରେ କଟିଗଲା ଆଜ୍ଞା। କୁହନ୍ତୁ। ହ୍ୟାଲୋ ମୋ କଥା ଶୁଣି ପାରୁଛନ୍ତି କୁହନ୍ତୁ? ହଁ ଆଉ ଆପଣ ସେ ପୁରାତନ ବିଷୟରେ ଟିକେ କହିବେ କି? କେମତି ଯେମିତି ଆମର ଢିଙ୍କି ଚକି ଆଉ
ଯେବେ ଆସିବେ ଆଗେ ଜଣେଇବେ।